ହ
ହ୍ୟାଲୋ ହଁ।
କଣ କରୁଛ?
ଚୁ
ମୁଁ ଏଇ ଉଁ ସକାଳୁ ଉଠିକି ଦାନ୍ତ ଘଷିକି ଟିକେ ଶୋଇଥିଲି ଆ
ହଉ ମୁଁ ବି ଏଇ ସକାଳୁ ଉଠିକି ଯୋଗ କଲି। ଯୋଗ କରିକି ଟିକେ ଏଇ ଜିରା ପାଣି ଟିକେ ପିଇଲିି। ପିଇକି ଏଇ ବସିଥିଲି ଏଇ। ଆଉ ଏଇ ସାଙ୍ଗେ ମୁଁ ଭେଦେଇଥିଲି ସବୁ ମୁଁ ଟିକେ ଖାଉଛି ତ ସିଡସ୍ ଗୁଡା ସବୁ। ହୁଁ ମଞ୍ଜିଗୁଡା ସବୁ ଆମର ହଁ ମଞ୍ଜିଗୁଡା ବୋଇତାଳୁ ମଞ୍ଜି। ସେ ଯୋଉ ଆମର ଆଉ ହେଲା ଆମର ଫ୍ଲା ଆମର ଯୋଉ ରହୁଛି ଆମର କଣ କହିଲ ଫେସି ଆଉ ଅଁ ସୂର୍ଯ୍ୟମୁଖୀ ଫୁଲ ତାର ଯୋଉ ମଞ୍ଜି ସେଗୁଡା ସବୁ ଭେଦେଇଥିଲି। ତାକୁ ଏଇ ସାଙ୍ଗେ
ସେଗୁଡା ସବୁ ଖାଇଲେ କଣ ହବ?
ହେ କହିଲେ ଆମ ଶରୀର ଆଜିକାଲି ଯୋଉ ଯୋଉ ଖାଦ୍ୟ ଆସୁଛି ଆମ ଶରୀରକୁ ତ ଠିକ୍ ଭାବେ ପ୍ରୋଟିନ୍ ଠିକ୍ ଭାବେ ସବୁ ଯୋଉ ମାଗ୍ନେସିୟମ ଯୋଉଟା ସବୁ ମିଳିବା କଥା ସେ ଖାଦ୍ୟରୁ ତ ମିଳିପାରୁନି ଆମୁକୁ। ତେଣୁ କରିକି ଏଗୁଡା ସବୁ ଖାଇଲେ ଆମେ ତା ଦେହରୁ ପାଇପାରିବା ସବୁ ଜିନିଷ ଭଲ ଭାବରେ ଆଉ କିଛି ମାତ୍ରାରେ ଆଉ
ସୂର୍ଯ୍ୟମୁଖୀ ମଞ୍ଜି ଖାଇଲେ କଣ ହବ?
ସୂର୍ଯ୍ୟମୁଖୀ ଆଉ ବୋଇତାଳୁ ମଞ୍ଜି ମୁଖ୍ୟତଃ ଆମକୁ ମ୍ୟାଗ୍ନେସିୟମ ଆମ ଶରୀରରେ ତିଆରି କରେ।
ହ ଆଉ ବୋଇତାଳୁ ମଞ୍ଜି
କହିଲୁ ବା ସୂର୍ଯ୍ୟମୁଖ କଖାଡୁ ମଣ୍ଡି
ଓହୋ ଆଉ ଆଉ କଣ ଖାଇଛ ହ୍ୟାଲୋ ହ୍ୟାଲୋ
ହଁ ତକାଡ଼ୁ ମୁ
ସକାଳ ଆଉ କଣ ହ୍ୟାଲୋ ହଁ କ ହଁ
ସକାଳୁ ମୁଁ ଆଉ କିଛି ବ-
ହଁ ଶୁଭିଲା
ଏଇଆ ତ ଆଉ ଏ ସବୁ କିଛି ଖାଇଲି ଆଉ ଟିକେ ଗଲା ପରେ ଯେହେତୁ ମୁଁ ଟିକେ ଶରୀର କମେଇବାକୁ ଚାହୁଁଛି ତେଲ ଜାତୀୟ ଖାଦ୍ୟ କିଛି ନ ଖାଇବି ଟିକେ ଓଡସ କରିକି ପିଇବି ସେତିଶ ପରେ ମୁଁ ସକାଳ ଖାଇବା କମ୍ପ୍ଲିଟ ହବ ଆଉ।
ଯୋଉ ଜିରା ପାଣି ପିଇଲ ସେଇଟା କଣ ପାଇଁ ପିଇଲ
ଜିରା ପାଣି ପ ଆମ ଶରୀରର ହଁ ହଜମ ପ୍ରକ୍ରିୟା ବଢେଇବ ଉଁ ତାପରେ ଶରୀରର ଯୋଉ ଆମର ରୁଚି ଆମର ପାକସ୍ଥଳୀ ରହୁଛି ପାକସ୍ଥଳୀକୁୁ ପରିଷ୍କାର କରିବାରେ ସାହାଯ୍ୟ କରିବ ଆଉ ତମ ତୁ କଣ ଖାଉ ସକାଳୁ?
ତମର କିଛି ଇମ୍ପରୁଭମେଣ୍ଟ ଜଣା
କିଛି ଦିନ କଲା ପରେ ଜଣା ପଡିବ ମୁଁ ତ ଏଇ ଅଳ୍ପ କିଛି ଦିନ ହବ ଖାଉଛି। ସାଙ୍ଗେ ସାଙ୍ଗେ ଯେମିତି ଜିମ୍ ଗଲେ ସାଙ୍ଗେ ସାଙ୍ଗେ ତାର କୌଣସି ଫଳାଫଳ ଜଣା ପଡେ ନା। ମାସରେ ଦି ମାସ ଅଢେଇ ମାସ ଗଲା ପରେ ତା ଫଳା ଫଳ ଜଣାପଡେ।
ଜାଣି ପାରୁନାହାନ୍ତି।
ହଁ ବା ଆମର କିନ୍ତୁ ଜଣେ ଅଛନ୍ତି ସେ ଜିମକୁ ଉ ବହୁତ ଦିନ ହେଲାଣି ଯାଇକି ବି ତାଙ୍କର କିଛି ଫଳାଫଳ ଜଣା
ବହୁ ଯ ମୁଁ ବି ସେ ମୁଁ ବି ସେଇଆ ବହୁତ ଦିନ ଯାଇଛି କିନ୍ତୁ ମଝିରେ ବ୍ରେକ୍ ମାରିଦେଇଥିଲି। ସେଇ ସମୟ ଟିକେ ଯାଇଛି ପୁଣି କିଛି ଦିନ ଲାଗିବ ନା ସେଇ କଥା ବୁଝି ପାରିନାହାନ୍ତି।
ହୁଁ ହଁ ବା। ଆଉ ତମେ ବତେ ବହୁତ ଚାଉମିନ ଆଉ ସବୁ ବାହାର ଖାଇବା ସବୁ ଖାଅ।
ମୋ
ହୁଁ।
ହଁ ପୁଡା ଫ ଖାଇଦିଏ ଆଉ।
କେତେ ମାତ୍ରାର ଖାଦ୍ୟ ଖାଅ ଦିନକୁ।
ଅଳ୍ପ ଖାଇ ବେଶୀ ଖଏନି। ଏକଥା
ଆଚ୍ଛା ଆଚ୍ଛା।
ସକାଳୁ ଉଠିକି ତ ମୁଁ ଆଜି କିଛି ଖାଇନି।
ଓହୋ ଯାହା ହଉ ସକାଳୁ ନୀତିନିୟମ ମାନୁଛ। ଏତେ ଲେଟ ରେ ଟିକେ ଖାଉଛ ଆଉ ଉଠିଲା କେତେବେଳେ ସକାଳୁ।
ସକାଳେ ଉଠିଲି ସାଢେ ନଅଟା ଦଶଟା ଖଟା।
ସାନଟା ଦଶଟା ବେ ସାନଟା ଦଶଟା ଯ ଦଶଟା ବାଜ ନା ଦଶଟା ବାଜିଲାଣି ଆଉ ଖାଇଥାନ୍ତ କେତେବେଳେ ତାହେଲେ?
ନା ନା ମୁଁ
ଓହୋ ସବୁ ତାହାଲେ ଲେଟ ଆଉ। ଆଉ କଣ କିମିତି ଚାଉମିନ ଟିକେ ବନାଅ ଟିକେ କହିଲ।
ତ ପିଆଜ କଟା ହବ ପିଆଜ ଟା ଆଉ ଯୋଉ ହଁ ତାର ଟ୍ରିକ୍ ଅଛି। ସବୁ ସାଇଡଟେ ଯୋଉ ପଟରେ ଅ ତା ଯୋଉ ମାନ ଚେକା ଚେକା କରିକି ଅର୍ଦ୍ଧ ଫାଳ ଯୋଉ ହେଇ ହୁଏ ସେଇଭଳିଆ ହେଇକି ପତଳା ପତଳା ହେଇ କଟା ହବ ସେଭଳିଆ କାଟିଲେ ଆଉ ପିଆଜ ଟା ମିଠା ଲାଗେ ଟିକେ ସେଇଟା ଫାଷ୍ଟ କଟା ହବ କଟା ହେଇ ସାରିଲା ତା ତାପରେ ଗାଜର କଟା ହବ ସେଭଳିଆ ଛୋଟ ଛୋଟ ପିସ୍ କରିକି। ଆଉ ଟମାଟୋ କୋଟା ହବ ଆଉ ବିଟ କଟା ହବ ଏଟ ସବୁ କଟା ହବ କଟା ହେଇ ସାରିଲା ପରେ ତାପରେ ଫାଷ୍ଟ ତେଲ ପଡିବ ତେଲ ପଡି ସାରିଲା ପରେ ହ ଫାଷ୍ଟ ତାଙ୍କୁ କଣ କରିବ ନା ଓ ପିଆଜ ପକେଇଦବ ପିଆଜ ପକେଇ ପକେଇଦବ। ପିଆଜ ମଉଳିଆ ପାଇଁ ସମମାନ ହବ ନାଇଁ ସେ ସାଙ୍ଗ ସାଙ୍ଗେ ପକେଇବ। ହ ଯୋଉ କେତେ ତିନି ଚାରି ସେକେଣ୍ଡ ଯିବେ ସାଙ୍ଗେ ସାଙ୍ଗେ ତା ତାପରେ ଗାଜର ବିଟ ଏଇଗୁଡା ସବୁ ପକେଇଦବ ମଉଳ ଗଲେ ଭଲ ଲାଗିବ ଗା ବି ପକେଟିଲା ପରେ ପଳେଇବ ତାପରେ ସମୟ ନବ ଟିକେ ଯଉ ଗାଜର ବିରି ଟା ଟିକେ ଇଏ ହବା ପାଇଁ। ଟିକେ ଯୋଉ ଭାଜିଲା ଭଳିଆ ମ ଦିନ ଭଳିଆ ସମୟ ଦବ। ସେତିକି ଭିତରେ ଯେତିକି ପିଆଜ ଭଜା ହେଇଥିବ। ତା ଦେହରେ ପକେଇଦବ ଇଏ ଆମର ଚାଉମିିନ ପକେଇଦବ। ସସ୍ ଫସ୍ ପଛରେ ପକା ହବ ଚାଉମିିନ ପକେଇଦଲେ ଚାଉମିନ ଫାଷ୍ଟ ତେଲରେ ପଡିଲେ ହଁ ସେଟା ଟିକେ କଣହେଲା ନା ତା ଦେହରେ ଟିକେ ତେଲ ଲାଗିଯିବ ସେଇଟା ଟିକେ ଭାଜି ହେଇଯିବ। ଆଉ ସେଟା ବେଶୀଲେ ଯଉ ପାଖକୁ ପାଖ ଲାଗିବନି ନ ଲାଗିଲେ ଚିପକା ଚିପକା ହବନି ନହେଲେ ଭାଜି ହେଇଯିବ ଭାଜି ହେଇ ସାରିଲା ପରେ ହଁ ତାପରେ ପୁରା ଗୋଟି ଗୋଟି ହେଇଯିବ ତା ଦେହରେ ମସଲା ଆ ଯୋ ଯେତିକି ସବୁ ମସଲା ପଡିବା କଥା ଯୋଉ ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଚାଉମିନ ମସଲା। ଆଉ ହେଉଛି ଡାଲଚିନିଗଣ୍ଡା। ଆଉ ହେଉଛି ଲୁଣ ହଳଦୀ ଏଇଗୁଡା ସବୁ ପକା ହବ। ସୋୟା ସସ୍ ଟିକେ ପଡିବ ତାପରେ ଟମାଟ ସସ୍ ଟିକେ ପଡିବ। ଗୋଳା ହବ ଗୋଳା ହେଇକି କେତେ ସମୟ ରହିବ। ପାଇସାରିଲା ପରେ ଟିକେ ସେଟା ବାମ୍ଫଟା ହେଇଗଲେ ହେଇଗଲେ ବନ୍ଦ କରାଯିବ ତପରେ ଖିଆ ଯିବ ଆଉ।
ଆଉ ତାହେଲେ ଆପଣ ଭଲ କିିନି କରିଜାଣନ୍ତି ଭଲ କିନି ଖାଇ ଜାଣନ୍ତି ନା କଣ?
ହଁ। ତାପରେ ଲାଷ୍ଟ କୁ ଧନିଆପତ୍ର ଟିକେ ପକା ହବ ଆଉ। ଆଉ ତମେ ବିରିୟାନୀ ଖାଅ ନା? କରି
ହଁ ମୁଁ ବିରିୟାନୀ କରିକି ଖାଏ ଆଉ ଆମ ଘରେ ତ ସବୁ ଅଛନ୍ତି ଅଳ୍ପ ଟିକେ ହେଲେ ତ ହବନି। କାହାରିକୁ ହବନି ଆଉ ଜଣେ ଅଛି ଆମ ଘରେ ସେ ତାର ମାନେ ଏକୁ ସମସ୍ତେ ଯେ ତିକି ସମସ୍ତେ ଯେତିକି ବିରିୟାନୀ ଖାଆନ୍ତି ସେ ଏକୁଟିଆ ବିରିୟାନୀ ସେତିକି ଖାଏ। ଆଉ ସେଥିଲାଗି ଟିକେ ଅଧିକା ମାତ୍ରାରେ ବିରିୟାନୀ କରିବାକୁ ପଡେ ଆଉ।
ମୁଁ କହିଲି କେମିତି କଣ କର?
ଉଁ ବିରିୟାନୀ ଫାଷ୍ଟ ଅ ନିଏ ଚାଉଳ ନିଏ ବିରିୟାନୀ ଚାଉଳ ନେଇକି ତାକୁ ଅ ଯୋଉ ପାଣିରେ ପକେଇକି ଯେମିତି ଭାତ ରନ୍ଧା ହୁଏ ସେମିତି ରନ୍ଧା ହୁଏ। ତା ଦେହରେ ବିରିୟାନୀ ଚାଉଳରେ ତା ଦେହରେ ଗୋଟା ମସଲା ପକା ଯୋଉ ଚାଉଳ ଯେତେବଳେ ଫୁଟି
ଧୀରେ ଧୀରେ କୁହ ଯ ଯୋଉ ଜୋର ଜୋରରେ କହିଲେ ଶୁଭୁନି ବା। ଧୀରେ ଧୀରେ ଧୀରେ ଧୀରେ ମାନେ ସ୍ଲୋ।
ହୁଁ ଗୋଟା ମସଲା ତା ଦେହରେ ପକାଯାଏ। ଆଉ ତା ଦେହରେ ଗୋଟା ମସଲା ପକେଇ ସାରିଲା ପରେ କିଛି ସମୟ ପରେ ସେଟା ଭାତଟା ଯେତେବେଳ ଫୁଟିବାକୁ ଲାଗିବ ମାନେ ବିରିୟାନୀ ଚାଉଳର ଭାତ ଟା ସେଟା ତା ଦେହରେ କଣ କରେନା ଗୁଆ ଘିଅ ଆମର ଥିବ ଗୁଆ ଘିଅ ଦି ଚାମଚ ସେ ତା ଦେହରେ ଅ ପକେଇ ଦେବ। ପକେଇଦେଲେ ଯୋଉ ଭାତର ସ୍ୱା ଭାତ ଭିତରୁ ଭଲ ସ୍ଵାଦ ଆସିବ ତା ଭିତରୁ। ଭଲ ବାସ୍ନା ବି ଆସିବ। ତାକୁ ଘୋଡେଇ ଦେବେ ତାପରେ ଭାତଟାକୁ ଗାଳିଦେବେ ଗାଳିକି ତାକୁ ସେମ ଯୋଉ ଆମ ଘୋଡେଇଦବେ କିଛି ସମୟ। ଘୋଡେଇ ଦେଇସାରିଲା ପରେ ତାପରେ ଆସିଲା ଆମର ବିରିୟାନୀ ପାଇଁ ଆମର ଯଦି ଭେଜ ବିରିୟାନୀ ଆମର ଯଦି ସାଧାରେ ଯଦି କରିବାକୁ ଯାଉ ଥୁବା ହଁ ତାହେଲେ ଆମର ସବୁ ପରିବା ପତ୍ର ଯୋଉ ଆମର ସବୁ ରହିଛି ଗାଜର ହଉ ଆଳୁ ହଉ। ଆଉ ହେଲା ଝୁଡଙ୍ଗ ଆମର କ୍ୟାପ୍ସିକମ୍ ଯୋଉ କୋବି ଆଉ ହେଲା ବିଟ୍। ଆ ସୋୟାବିନ୍। ଆଉ ହେଲା ଆମର ଯଦି ଆମେ କର୍ଣ୍ଣ ନବାକୁ ଚାହୁଁଥିବା କର୍ଣ୍ଣ ନେଇପାରିବା ମକା। ଆଉ ହେଲା ଏଇଗୁଡ଼ା ସବୁ ଆମେ ଟମାଟୋ ତାକୁ ସବୁ ଛୋଟ ଛୋଟ ଖଣ୍ଡ କରିକି କାଟିକି ତାକୁ ସବୁ କଣ କରିବା ନା ତାକୁ ତା ଦେହରେ ଟିକେ ଦହି ପକେଇବା ତା ଦେହରେ ଆ ମୁଁ ଅଦା ରସୁଣ ର ଟିକେ ପେଷ୍ଟ ଟିକେ ଦବା। ଆଉ ଆମର ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଧଣିଆ ପାଉଡର ସେଗୁଡା ସବୁ ତା ଦେହରେ ପକ ପକେଇବା ପକେଇକି ତାକୁ ଭଲସେ ଗୋଳେଇବା। ଗୋଳେଇ କି କିଛି ସମୟ ତାକୁ ଥୋଇଦବା କିଛି ସମୟ ଥୋଇଁ ସାରିଲା ପରେ ଗୋଟେ କଢେଇ ନ ହେଲେ ହଁ ଗୋଟେ କଢେଇ ରେ ଟିକେ ତେଲ ନେଇକି ତା ଦେହରେ କଣ କରିବା ନା ମ ଯୋଉ ଟିକେ ଯୋଉ ତେଲ ଟିକେ ହଳଦୀ ପକେଇ ଦେଇକି ତାକୁ ସବୁ କଣ କରିବ ଆଧରେ ବି ହଳଦୀ ପକେଇ ଗୋଳେଇ ବ ଆଉ ଟିକେ ତେଲ ରେ ଭଲ କଲର ପାଇଁ ହଳଦୀ ପକେଇବା। ହଳଦୀ ପକେଇକି ତାକୁ ଟିକେ ସମୟ ଯେମିତି ପାଣି ମରିକି ଯେମିତି ମସଲା ଟା ଟିକେ କଷି ହେଲା ଭଳିଆ
କେତେ ସମୟ କମ୍ପେଟିଲି ଟିକେ ଟିକେ କହିଦିଅ?
ପନ୍ଦର ମିନିଟ ରୁ କୋଡିଏ ମିନିଟ ପ୍ରାୟ ପ୍ରାୟତଃ ଲାଗିଯିବ ସେଟା ଉଁ ଲାଗି ସରିଲା ପରେ ତା ପରେ ହୁଁ ପନ୍ଦର ମିନିଟ ଭଳିଆ ଲାଗିଯିବ ସେଟା କଷିଲା ବେଳକୁ ତାପରେ ଭାତ ଟା ଏପଟେ ହେଇଯାଇଥିବ। ତା ପରେ ଗୋଟେ ବଡ ଡିସ୍ ନେଇକି ତା ଚାରିପଟେ ଟିକେ ଆମର ଯୋଉ ଚାମଚ କି ନହଲେ ଏ ହାତରେ କଣ କରିବ ନା ହାତରେ ନ ହେଲେ ଛୋଟ କପଡାରେ ଚାରିପଟେ ଘିଅ ଟିକେ ଆଣିକି ନେସିଦେବା। ମିଶେଇକି ତା ଦେହରେ କଣ ହେଇଛି ନା ଆମେ ପ୍ରଥମେ ଗୋଟେ ଟିକେ ଅଳ୍ପ କଢେଇ ତଳେ ଟିକେ ଘିଅ ଟାକୁ ଗରମ କରିକି ସେ ଯୋଉ ବଡ ଯୋଉ ଡିସ୍ ଟା ଆଣିଥିବା ତା ଦେହରେ ଟିକେ ଘିଅ ଟିକେ ପକେଇଦବା କାହିଁକିନା ତଳେ ନ ଲାଗିବା ପାଇଁ। ତାପରେ ଆମେ ଯୋଉ ମସଲା ଟା ଯୋଉଟା ପ୍ରସ୍ତୁତ କରିଥିବା ମସଲା ଟିକେ ଆଗେ ଦବା। ହଁ ତାପରେ ଆମର ଭାତ ଅଳ୍ପ ଟିକେ ମସଲା ଦେଇକି ତାପରେ ଭାତ ଟିକେ ଦେଇଦବା। ତାପରେ ପୁଣି ଲେୟାର ଲେୟାର କରିକି ଯୋଉ ଭାତ ମସଲାକୁ ଆମେ ପକେଇ ଦେଇ ଦବା। ଦେଇ ସାରିଲା ପରେ ତାକୁ ଗୋଟେ ଖଡିକା ରେ ଗୋଟେ ଉଁ ମଝିକୁ ତଳ ପର୍ଯ୍ୟନ୍ତ ଗୋଟେ ଛୋଟ ଗାତ କରିକି ତା ଭିତରେ ଆମେ କଣ କରିବା ନା ଆମର ଯାହା ସବୁ ଥିବ ଆମର ଯୋଉ ଆ କ୍ଷୀର ଆଉ ହେଲା ଗୋଲାପ ଜଳ। ଆଉ ହେଲା ଆମର ଯୋଉ ସିକେଉଡା ୱାଟର ସେଗୁଡାକ ସବୁ। କଣ କରି ନା ଗୋଳେଇକି ଟିକେ ରଖିଥଥିବା ତାକୁ କଣ କରିବା ନା ଆଉ ଯୋଉ କେଶର ଯଦି ଥିବ। କେଶର ତାକୁ ସବୁ କଣ କରିବା ନା ଟୋଟାଲି ତା ଯୋଉ ଚାରିପଟେ ଦେଇଦବା। ଦେଇ ଦେଇେଇକି ତା ଯୋଉ ବିରିୟାନୀ ଭିତରେ ଆଉ ଯଉ କଲର ଯଦି ଯିଏ ପ୍ର ଖାଇବାକୁ ପ୍ର ଇଏ କରୁଥିବେ। କଲର ଟିକେ ତା ଦେହରେ ଆମେ ଦେଇଦବାକଲର ଦେଇକି ତାକୁ କିଛି ସମୟ ପର୍ଯ୍ୟନ୍ତ ତାପରେ କଣ ଯୋଉ ପିଆଜର ଯୋଉ ସବୁ କଟା ହେଇକି ସବୁ ଇଏ ହେଇଥିବ ପିଆଜ କାଟିକି ଆଉ। ପିଆଜ ଯଉ ଟିକେ ଭାଜିକି ହଉ ସେତିକି।